ଆଉ ଭଲ?
ଆଉ ତମ
ତୋ ନଣ୍ଡା ମୁଣ୍ଡା ଦେଖିକି ଆଉ ହସରହୁନି। ପଛାଆଡୁ କି କାଉ ନେଇ ଗଲେ କି ଫାଳେ?
ସେଟା ମୋର ସିଷ୍ଟମ ଟା।
ହା, ଦ୍ଵା, ହା ଭଲ ହେଇଛି।
ଆଉ ତୁ ଭଲ ହସିବା ବନ୍ଦକରିକି କଥା ହୁଅ।
ହଁ ହସିଆ ବନ୍ଦ କରାଯାଏ ଗେମ୍ ଟା କାଇଁ?
ଆଁ।
ବାହା ହେଲେ କାଇଁ କଣ କିରେ ଏଭରା କୁହନ୍ତି ଯୋଉ ଆସନ୍ତି ଦେଖିବାଟା କଣ କୁଅନ୍ତି? ବ୍ୟବହାର ଟା କାଇଁ ଆଉ ବ୍ୟବହାର ଟା ଦବୁନି?
ଆରେ ବ୍ୟବହାର ଟା ଦଉ ତୁ ଯୋଉ ପାଟିଟାକୁ କିଏ ଦବ?
ଏଇଟା ତ ମୁଁ ଦେବି ତୁ ବ୍ୟବହାର ଟା ଦେ?
ଆ ଦେ ଦେବା ଆଉ।
କେବେ?
ତୁ ପାଟିଟା ଯୋଉ ପଇସାଟା ଦବୁ ସେ ପଇସାରେ ମତେ ଦବୁ ପାଆଁଶହ ଟଙ୍କା ତତେଦୁଇଶହ ଟଙ୍କା ବ୍ୟବହାରଟା ଦେଇକି ଆସିବି ଆଉ।
ମୋହରି ପାଇସାରୁ ମତେ, ହେ, ହେ, ହେ ନଁଚ୍ ନଏ ଏପିସୋ ଯାହା ତ ହେଲା ହେଲା। ଗୋଟେ ଦାରୁଟେ ମଗା ଯାହା ତ ହେଲା ହେଲା ଗୋଟେ ଦାରୁଟେ ମଗା।
ଆଉ ହେରା ବକବାସ କଥା ହେରାଛାଡେ ଶୁଣୁ ଆରେ ଯୋଉ ମୁଁ ଯୋଉ ବୁଲବମ ଯାଇଥିଲି ହେଲା ଏବେ ଆର ବର୍ଷ ଯା ଯାଇଥିଲି ବୋଲବମ ହେଲା କେଉଠୁ ବୁଲବମ୍ ଯାଉନୁ କି? ବୋଲବମ କେବେ ଯାଇନୁ ଏଇ ଏ ବର୍ଷ ଯିବୁ? ଆରେ ଏଇ ବର୍ଷ ମାନସିକ କରି ଯିବୁ ଭଲ ପୁଅଟେ ହବ?
ଆରେ ଯାହାକୁ ହେଲେ ଆଉ ସମସ୍ତେ କଇଲେ ପୁଅ କର।
ଆରେ ପୁଅ ନାଇଁ ନାଇଁ ଦେ ପୁଅ ଝିଅ କିଛି ମତ ଲବ ନହିଁ। ମାନେ ତୋ ଭଳିଆ ଛୁଆ ଟା ଯେମିତି ନହବ ଆଉ ଟାଉଟର ଟର ଆଉ ଭଲ ପିଲା ଟା ହବ ଯେମିତି ଆଉ।
ହ ହୁଁ ହୁଁ ହୁଁ।
ଶୁଣୁ ଦେଖେ ଏ ଯୋଉ ମୁଁ ବୋଲବମ୍‌ ଯାଉ ଯୋଉ ଆରବର୍ଷ ଯାଇଥିଲି ହେଲା। ଏଇ ଯୋଉ ଆମର ପଣ୍ଡୁଆ ଛକଠୁ ଆଗକୁ କଣଟା କଣ? କଅଁଟା ଥ କଙ୍ଗର
କଣ ହଁ।
କଙ୍ଗା ବିଜା ର ନଦୀ ଟା କଣ?
ମୁଇଁ ତ କହୁନି କାମ ଟା କଣ?
ଶୁଣୁ ଯେଉଁ କଙ୍ଗାର ଗର ପର ଯୋଗ ନଦୀଟା
ଯାହା ମର ରିତିକ୍ଦୋଷନ୍‌ ଗଲା।
ହଁ ରୀତି ଭିତିକ୍ରୋଷନ ବି ସମସ୍ତ ଶୁଣୁ ଯୋଉ କଙ୍ଗରା ଘର ଯୋଉ ନଦୀ ଟା ସେଇ ନଦୀ ସେଇ ନଦୀ କିି ଯାଇଥିଲି କାଲି ଆଉ ନାଇବେ କାଲି ନୁହଁ ଆର ବର୍ ସହ ମୁଁ ଯୋଉ ବୁଲବବ ଯାଇଥିଲି ହେଲା
ହଁ।
ବଲବସ ଯାଇଥିଲି ମାନେ ମୁଁ ଆମ ପୁଅ ମୋ ବାପା ପା ଆମେ ତିନି ଜଣ ଯାଇଥିଲୁ ଆଉ ସାହିରୁ ଯାଇଥିଲେ ଆଉ ଯୋଟା ଆମ ମିଟି ମିଟି ମିଟି ଉଡ଼ା ହୁଏନି ଯୋଉ ଟେଣ୍ଡ ବାାଡ଼ା ବାଡାଏ ହଁ ତା ହାଁ। ହଁ ତାଙ୍କ ସାଇ ହେକ୍ ମାନେ ତାଙ୍କ କଣର ସାଇଡ଼୍ ରୁ କିଛି ଦି ପିଲା ଯାଇଥିଲେ। ଅଠୁ ଯାଇଥିଲା ଆଉ। ରାତି ଆମେ ଯେତେ ପାଣି ଉଠେଇଲୁ ସେତେଳେ କେତେ ସ ପୁରା ସନ୍ଧ୍ୟା ହେଇଗଲା ହେଲା। ପୁରା ଟର୍ଚ୍ଚ ମାରିକି ସେଟା ପୁରା ଫୁଲ୍ ପାଣି ମାନେ ଏଇ ବର୍ଷା ଦିନିଆ କଟା ପୁରା ଫୁଲ୍ ପାଣି ହେଇଯାଇଥିଲା ହେଲା। ଆ ଉଠୁ ତା ପଛେ ସେଇଟାଠୁ ଆମେ ଗୋଟେ ହେଇଠି ଅନ୍ଧାର ପାଣି ଉଠେଇଲୁ ହେଠୁ ପାଣି ଉଠେଇ ସାଇଲା ପରେ ହେଟୁ ସେଇ ଠୁ ଆମେ ଚାଲି ଚାଲି ଏ ଏଇ କାମାକ୍ଷା ଛକ ମ ଢେଙ୍କାନାଳ କାମାକ୍ଷା ଛକ।
ହଁ ହଁ।
ହେଲା ସେ ଜାଗାଠୁ ଆମେ ଗଲୁ ଆଉ। ସେ ଯାହା ଯାଇଚୁ ଅଠୁ ସେମାନେ ବସିକି ଗଲେ ହାରି ଆମେ ଚାଲି ଚାଲି ଗଲୁ। ଆଉ ବିଶ୍ଵାସ କରିବୁନି ସେଇଠି ଯୋଉ ଆମେ ଯୋଉ କପିଳାସ ଯାଇଚୁ ନାହିଁ ତୁ?
ହୁଁ ଯାଇଚି।
ଲା ବେଳେ ଯୋଉ ଜଙ୍ଗଲଟା ପଡ଼ୁନି?
ହଁ।
ସେଇଠି ଗୁଟେ ବି ଲାଇଟ୍ ଦେଖିଥିବୁ ଟେ ଷ୍ଟେଟ ଲାଇଟ୍ କେବେ ଦେଖଚୁ ହେଠି?
ନାଁ ତ ଜଙ୍ଗ ଗଲା ବେଳେ ହାତୀ ଦେଖିଛି ହେଲେ।
ହଁ ହାତୀ ଏରା ହାତୀ ପଥ କଛା ତତେ କଥେ ପଛେ କହିବି ହେଲା ଏଇ ଯୋଉ ଆମେ ଯୋଉ ଯାଇଥିଲୁ ଯାଉଚୁ ଯୋଉ ଗୋଟେ ଗାଁଟା ପଡ଼ୁନି?
ହଁ।
ଗଲାବେଳେ ସେଇ ଗାଁ ହେଇଚି ଅଧା ବାଟ ହେଇଚି ମତେ ଝାଡ଼ା ମଡ଼ିଲା ଆଉ।
କ କ କ।
ଝାଡ଼ା ମଡ଼େଇଲା ମୁଁ କହିଲି ଆଉ କୋଉଠି ଝାଡ଼ା ବସ୍ ହିବି ଆଉ ବାପା କହିଲେ ଆଉ ଟେ ଆଗକୁ ଯା। ମାନେ ଯୋଉ ସେ ମଡ଼େଇଲାନି ଆଡ଼େ ଚାଲି ବିି ହଉନେଇ ଚାଲିକି ଫୁଣି ଯିବାକୁ ପଡ଼ିବ ନାଁ ନାହିଁ କହ। ଏଉଠୁ ସିଏ ମତେ କହିଲା ଆଉ ବାପା କହିଲା ଆଉ ଟିକେ ଆଗରେ ପଡ଼ିଆଟା ଅଛି ସେଇଠି ଝାଡ଼ା ବସିବୁ ଆଉ ମୁଁ ବାପା ଆଉ ଯୋଉଟା ମିଟି ମିଟି କଣା ମିଟି ମିଟି ହଉଚି ଆମେ ତିନି ଜଣ। ଆଉ ହଁ ତା ନାଁ ଏଇ ଏଠି ନାଁ ଧରନ୍ତିନି ବେ ନାଁ ଧରିବୁନି ହେଲା। ହେଲା ଶୁଣୁ ତାପରେ ହେଠୁ ଆମେ ଚାଲି ଚାଲି ଗଲୁ ଆଉ। ମାନେ ହେଇ ଜାଗା ଅଧା ଆଟ ହେଇଚୁ ମୁଁ କହିଲି ଆଉ କାହିଁକି ପଡ଼ିଆଟା ଆଇଲା ଆମୁ ଝାଡ଼ା ମାଲାନି। ବାପା କଇଲେ ଆଉ ଟିକେ ଆଗୁକୁ ଚାଲେ ଆଉ ଟିଏ ଆଗୁ। ଏନ୍ତି ହେଇ ହେଇ ଆନେ ବହୁତୁ ଆଗୁ ଗଲୁ। ଆରେ ସେଇଠି ମାନେ ଜାଗା ଥିଲା ଛୋଟ ମୋଟ ଜାଗା ହେଲା। ହେଲେ ତାଙ୍କର ତାଙ୍କ ଗାଁଟା ନାଁ କୋଉଠି ଝାଡ଼ା ବଇଲେ ଆଉ ବାଡ଼େଇବେନି କବେ ଆସିକି ଆମର ଓ ଆଉଚ ଏଣ୍ଢା ଆମର ଏଠି ଅପରଷ୍କାର କରୁଚ। ହେଟୁ
ଓରା ଆବୁ ପରା।
ସେଇଠି ଝାଡ଼ା ବସିବା ଚକରରେ ଆରେ ତୁ କହ ବି ତୋର ନହ ତତେ ପଇସା ଆଇଅନି ହୁଁ ହୁଁ ହଉଥୁଏ। ଆରେ ତୁ ଦୋଉ ତୋ ତୁ ତଡ଼କା ବେଟା ଯା ଯାଇଥିଲୁ କିନ୍ତି କଁ ନାଗିଲା?
ତରକା ବେଡ଼ା କଥା ୟା କହୁଚୁ ଯୋଉ ହାତୀ ହେଠି।
କହ କହ। ଆରେ ତୁ କ
ଆବେ ସେ ସେ ଛାଡ଼ ମ ଆବେ ଶୁଣ ଶୁଣ ଯୋଉ ଆବେ ଯୋଉ ବୋଲବମ୍ ଯାଆନ୍ତି ଯୋଉ କାନ୍ଧରେ ଯେ ଉଁ ଯୋଉ ଦିଅ ମ ହେଟା କଣ କୁହନ୍ତି??
ବାହାଙ୍ଗ।
ଅ ହେରା ପା ଓଲ୍ହାନ୍ତିନି କୁଆଡ଼େ?
ଶୁଣୁ ଯୋଉ ବୋ ଯିବୁ ତୋତେ ନିୟମ ଟା କହିଦଉଛି ନିୟମ ଟା ପାଳନ କରିବୁ ହେଲା।
କହ।
ତୁ ମେନ୍ କଥା ହେଲା ଆଜି ତୁ
ହୁଁ ସେ ଶିବ ଶିବଠୁ ହ।
ତୁ ତ ଯିବୁ ମାନେ ପାଣି ଉଠେଇ ସାରିଲା ପରେ ଝାଡା ବସିଲେ ଗାଧେଇବୁ ହେଲା।
ମୁତିିଲେ ଗାଧେଇବି।
ମୁତିଲେ ଗାଧଇବୁ ଛେପ ପକେଇଲେ ବି ଗାଧେଇବୁ। ହଁ ଆଣ୍ଠୁରେ ହାତ ମାରିବୁନି। ନା ନା ଆଣ୍ଠୁରେ ଆଣ୍ଠୁରେ କୋଉଟା ଆମ ହାତ ମାରିବୁ ଯଦି ତୁ କ କପିଳାସ ଯାଇଛୁ ହେଲା କପିଳାସ ଯାଇଛୁ କପିଳାସ ପାହା ଯୋଉ ପାଉଚ ଚଢିଲା ବେଳେ ଯଦି ଆଣ୍ଠୁ ହାତ ମାରିବୁନି। ହେଲା ହେଲା କପିଳାସ ଯଦି ଯାଇଥିବୁ ମନେ ପକେଇ ଦଉଛି ହେଲା। ଆଉ ଯଦି ତୁ ଯାଇଛୁ ମାନେ ଝାଡା ବସିଲୁ ଖାଇଲୁ ପିଇଲୁ ଯାହାବି ହଗାମୁତା ଯାହାବି କରିବୁ ଗାଧେଇବୁ ତା ସହିତ ତୁ ଗୋଟେ ଗଙ୍ଗା ଜଳଟେ ଧରିଥିବୁ ହେଲା। ଯଦି କଣ ହେଲା ସିଚୁଏସନ କଣ ହେଲା? ଏକମ ଏକ ବଶିପଇଲୁ ଆଉ ସେଠି କୌଣସି ଜାଗା ମାନେ ଜୁସ ମଡିଲା ଖସି ପଡିଲେ ଆଉ ଏଠି କିଛି ନାହିଁ ତ ସେ ଗଙ୍ଗାଜଳଟା ଲଗେଇଦଉ ଯୋଠି ଏମରଜେନ୍ସି ପହିଲା।
କୋଉଠି ମାନେ କୋଉଠି ଲଗ କଣ ଛିଞ୍ଚି ହବ ନା ଲଗ ସେଠି? ହଉ ଭାଇ ଲଗେଇ।
ହେଲା ତାପରେ କଣ କହିଲୁ? ତା ସଜ ମାନେ କଣ କଲୁ ଗାଧୋଇଲା ପରେ ବି ଟିକେ ଛିଞ୍ଚେଇ ହେଲା ଗାଧୁ ସାରୁଲା ପରେ। ଆଉ କଣ କହିଲୁ ଆଉ ଯିବୁ ଲୋକଙ୍କ ସହିତ ଏଜୟ କରୁ ଖାଉ ପିଇବୁ ଆଉ। ଆଉ ବାହାଘରା ରଖିବୁ ବାହାଘରା କଣ କହିଲୁ ଏକଡୁ କାନ୍ଦଧିବୁ ଏକଡୁ କାନ୍ଦକୁ ଦବୁ।
ନା ସେଇଟା ବା ଓଲାତିନି କୁଆଡୁ ବେକରୁ।
ବେକରୁ ଓହ୍ଲେଇବୁ ମାନେ ଗାଧେଇବୁ ଆଉ କଣ ଦଉଠି ଥୋଇବୁ ଗାଧୋଇବୁ ଦଉଠି ଥୋଇବୁ ଗାଧୋଇ ଗୁଧାଇି ମାନେ ଧରିବୁ ଆଉ ଏକଡ କଡ କାନ୍ଥ ଯୋ କାଟିଲା କଡ କାଧ ମୁଣ୍ଡ ହଉନ ଟେକିବୁନି ସାଇଡୁ ବୁଲେଇବୁ। ମୁଣ୍ଡ ଏକଟକଡ ଡିଆଁ ହବନି ମୁଣ୍ଡ ଡିଆଁ ହବନି ମୁଣ୍ଡ ଡିଆଁ ହୁଏନି ତ ମୁଣ୍ଡ ଡେଇଁ ତୁ ଏଇଟା ସବୁ ନ ମାରିଲେ କଣ ହବ କି ହେଲାଟା କରନ୍ତିନି ଆଉ।
ଓହୋ ଅଛି ଗୋଟେ ଆଉ
ହଁ ତୁ କହ ଆଉ କଣ କହୁଛୁ କହ?
ଏଡ଼ ଦେ ମୋଠୁ ୟାର ତ ଗୋଟେ ଫୁଟବଲ ଲାଉଛି କିୁ ହୋଲି ହଲିକା ହ କାରଟ ଭଳିଆ ହଉଛି ନା ପୁରା କାର ଡୁପ୍ଲିକେଟଟା
ଆଉ କଣ କହୁଛୁ କହ।
କାଇଁ କଣ କାଇ ବାହାବକୁ କହ ମ
ମୁଁ ବାହା ହେରବିନି ହେବି ଆହୁରି
ତୁ ଏବେ ହି ହ।
ଆଉ କହନେ ଦେ ମୁଁ କେତେ ମୋର କୋଡିଏ ହେଲା ହେଲା। କୋଡିିଆ ଆଉ ପାଞ୍ଚ ବର୍ଷ ଚାରି ବର୍ଷ ପରେ ବାହାବି ଆଉ
ତୁ ହ ବେ
ହଁ ତୁ ହଉ ହେଇଯାଇଛୁ ବୋଲି ଆମେ।
ଆମେ ଏକୁଟିଆ ଅଛି ଭଲ ଲଉନି।
କଣ ସମସ୍ୟ ହେଇଥିଲା କା କଣ କରିଥା।
ଆଉ ଏଇରେ ଟିକେ ସବୁ ଟିକେ ମରେଇଥାନ୍ତୁ ନା ମୁଁ ଏଇରେ ଘାଣ୍ଟି ହଉଛି
ହୁଁ ଏମିତିରେ ଆମ ବାପା ପଢିଛନ୍ତି ମୁଁ କମରେଇ ହଉଛି
କାହାରର ହଉନଉ ଶିବା ବାଳ ଯେତି ହେଲେ କରବେ ମାନେ କରହେ।
ଶିବା ଆଉ ବାହାଘର କେବେ ଏଜାଣି ଆର ବର୍ଷ ଆଡକୁ ବାହା ହଉଛି ତାର ଆରବର୍ଷ ଆରେ ଶୁଣୁ
ହଁ
ମାନେ କଣ କହିଲୁ ତୋର ଛୋଟ ରୁ ବାହା ପଡିବୁ ଗୋଟେ ଜିମେଦାରି ହେଇଯିବ।
ସେଇଟା ବା
ସେ ତୁ ଇଆଡେ ଘର ପ୍ରୋବ୍ଲେମ ଘର ଯୋଉ ପ୍ରୋବ୍ଲେମ ଟା ସଲଭ କରିବା ପାଇଁ ହେଇନଥିବ ତାକୁ ଆଣିବୁ ଯେ ହେଟା ଆ ତାକୁ ଆଉ ଗୋଟେ କେତେ ଟେନସନ୍ ଆର
ଛୁଆଟେ ହେଲେ ସରିଲା
ତ ତୁ ଗୋଟେ ମାନେ ଗୋଟେ କ୍ଷମତା ତୋର ଏତିକି ପଇସା କ୍ଷମତା ହେଇଯାଇ ତୁ ମାନେ ଘର ଫ୍ୟାମିଲି ସହ ସମ୍ଭାଳି ତାକୁ ସମ୍ଭାଳି ତୁ ଏଞଜୟ କରିପାରୁ ଟିକେ ପଇସା ହେଇଗଲେ ଯାଇକି ବାହାବୁ ଆଉ ତୁ ଯୋଉ କଥା ହଉଛୁ ମୁଁ କଣ ଜାଣିନି କଥା ହେଲେ କଣ ହବ ଜାଣିଛୁ ନାଇଁ ଫାଷ୍ଟ ଫାଷ୍ଟ ମଜା ଲାଗିବ
ହେଁ ତାପରେ ସଜା
ସଜା ନୁ
ଣ ହଁ ଆମ ବରା ଦିଟା ଏଟା ଆସି
ଯା ବରା ଦିଟା ଆଣେ
ଆରେ ଶୁଣୁ ତତେ ଯୋଉ ଯୋଉ ଲାଇନ ତୁ ଯୋଉ କହୁଚୁ ମୁଁ ତତେ କହିଦଉଛି ଗୋଟେ ଜା ତୁ ଯାହାକୁ ଭଲ ପାଇବୁ ଶିବାର କିନ୍ତୁ ବର୍ଷ ହେଲାଣି କିନ୍ତୁ ଅଧିକାଂଶ ନାଇଣ୍ଟି ଫାଇଭ୍ ପରସେଣ୍ଟ ବର୍ଷେ ଚାକେ ରହିପାରୁଛନ୍ତି ଯୋଠି ବଷେ କଥା ହଉଛନ୍ତି ବଷେ ଭିତରେ ଭିତରେ ତା ବାହା ହେଇଯାଉଛି କମେ କହିଲୁ ବର୍ଷ ଭିତରେ ତା ଝିଅ ହର କି ପୁଅର ଯାହାର ପୁଅର ପୁଅର ଧରା ପିଲେ ଚଳିବ ହେଲା ଝିଅର ଯଦି ଧରା ପଡିଗଲା ତାଙ୍କ ଘରେ ପ୍ରେସର ପକେଇ ଦଉଛନ୍ତି ତୁ ଆଉ ଜଣଙ୍କୁ ବାହାବୁ ସିଏ ହେଠୁ ବାଧ୍ୟ କହିବ କି ମତେ ଧରିକି ଯାହାରି ମୁଁ ମରିଯିବି ଯେ ଏଟା କରିବି ହେଟା କରିବି ଆଡ ତଉ ଉପରେ କ ସର ପଡ଼ଆ ବାଳ ଟା ମରିଗଲେ ବ ବାଳ ମନାହାନ୍ତି ହବ ଅଠୁ ତୁ ଘଡୁ ବାଧ୍ୟ ହୋଇ ଧରିକ ଆସିବୁାଇଁହ ବଝାଇପୁ ଆଉ ତାହେଲେ ଏବେ ଯଦି କଥା ହବ ଯି ମୁଁଇନ କଥା ହେବି କୋଡିଏ ହେଇଛି ଏକୋଇଶରେ ମୁ ବାହାବି ନା କଣ ଯାଇକି ତାାର ମୋର ଆଉ କିଛି ଫ୍ୟୁଚର ନାହିଁ ତ ମୁଁ ଆଉ କିଛି ଗୋଲଟ୍ ନା କଣ କଉ ଯିବ ନାତିିଝଣ୍ଟା
ଝଣ୍ଡ କରିବ
ମୁଁ ଏ ତୁ ପଇଛା ହବନି ହେରା ଯଦ କଥା କହୁ ମାନେ କିଛି ଗୋଟେ ସକ୍ସେସ୍ ଯାହାବ ଭାବିଛୁ ତାହା ହେଇସାରିଲା ପରେ ଯଦି ହଁ
ସ ସବୁ ମାର୍ ଗୁଲିଆ ସବୁ ଫାଲତୁ କଥା ସଛଆଡ଼େ ଫାଷ୍ଟଟ ନା ଚାରି ପାଞ୍ଚ ବର୍ଷ ଆ ଏଞଜୟ କରବେ।
ଏଞ୍ଜୋଅୟ୍ କଲେ କଣ ହବ ବେ?
ଆବେ ଏଜୟ ବୋଲି କଣଟ ବୁଲାବୁଲି ସବୁ ଲାଇଫି
ଆରେ ଶୁଣୁ ମୁଁ ତତେ କହୁଛି ଏନଜିଓ କହିଲ କଣ ହବ?
ଆବେ ସେଇଟା ଲାଇଫ୍ ଟା ସେଟେଲ କର ସେଟେଲ ଏଜୟ ଟା ବି କର।
ସେଇଟା ଆରେ ଏଜନୁ ତୁ ସବୁ ସମୟରେ ଖୁସି ହେବା ପାଇଁ ଟ୍ରାଏ କର ହେଲା ଏ କଣ ତୁ ଯଉ ଆମେରିକା ଯାଇଥୁ ତେ ସେଠି କଣ ଗୋଟେ କହିଦ ତୁ ସେଠି ଦୁଖ ହେକି ରହିଥିବୁ। ସେଥିରେ କଣ କୁ ତୁ ଆମେ ଯାଇକି ଏଞ୍ଜୟ କରୁଛୁ ନାଁ କଣ? ଆରେ ସବୁ ସମୟରେ ତୁ ଖୁସି ହବା ପାଇଁ ଚେଷ୍ଟା କର।
ହଁ ଜ୍ଞାନୀ ହାଲୋ ଜ୍ଞାନୀ ଦେବତା ଦଶ ମିନିଟ୍ ହେଲା କଣ କାଟିବାନା ସେ ମନୁକୁ କଟିବ?
ରହ କଟିନଥା ସେ ମନକୁ କଟିବ।
ହେ।
ହେଲା ସବୁ ସମୟରେ ଏମିତି କ ପାଇଁ କ ପାଇଁ କହିଲୁ? ସବୁ ଅଧିକାଂଶ ଲାଇଫ ରେ ଛୋଟ ଛୋଟ ଦୁଃଖ ହିଁ ଆସୁଛି ହେଲା। ବହୁତ ବହୁତ କମ ଜିନିଷ କିଲୁ ଆରେ ହଉଛି ବଡ ବଡ ସରି ସରି ବଡ ବଡ ଦୁଃଖ ଆଉଛି ହେଲା ବହୁତ ଛୋଟ ଛୋଟ ଖୁସି ଆଉଛି ସେ ସେଥିପାଇଁ ସେ ବଡ ବଡ ଦୁଃଖରେ ବି ଖୁସି ହେବା ପାଇଁ ଚେଷ୍ଟା କର। ବୁଝିପାରିଲୁ?
ଈଏସ୍।
ହଉ ଆଉ ଆଉ କଣ କହୁଛୁ କହ?
ଖାଇଲୁ କଣ କଣ?
ଖାଇଛି ବୋଲି ତ ଯୋଉ କାମାଖିଆ ଯାଇଥିଲି ଚୁନୁ ଚୁନୁ ଯାହା କୋଡିଏ ଟଙ୍କା ଗୁପୁଚୁପୁ ଦେଇଥିଲା।
ଆରେ ତୁନୁ ଏକଟା ଏକଟା ଗୁପୁଚୁପୁ ଖାଇଦେଇ ପଳିଆଉଚ ନାରେ? ଏଇନା କିସୁ କହୁଛି କୋଉଦିନ ହଁ ଓ ଏଇଠିଳ ଏକଟାଟା ହଉରେ ବାଳ ହଉନ ଲାଗିରହ।
ଆରେ ଶୁଣୁ ଆମ
ଆ କଣ କହିଲୁ?
ଆରେ ଶୁଣୁ?
ହ୍ୟାଲୋ ହୁଁ।
ଆରେ ୟା ତା ସହିତ କଥା ହଉନୁ ପଇସା ତତେ ମିଳନ୍ତୁ ପଇସା ଦରକାର ନାହିଁ ତତେ?
ଆରେ ମିଳିବନି ସେମିତି?
କୁହ ନାଁ କାହା ସହିତ କଥା ହବୁନି କାହା ନା ଧରିବୁନି
ମାନେ ଯା ସହିତ ଗପୁଚ ତା ସହିତ ଖାଲି ଓକେ।
ବିଷରେ ବି କହିବୁନି ଆଉ ବିଷୟରେ ବି କହିବୁନି ହେଲା ଶୁଣୁ ଆଜି ଭିତରେ କମ୍ପି